ହ୍ୟାଲୋ। ହ୍ୟାଲୋ। କୁହନ୍ତୁ ହ୍ୟାଲୋ? ହୁଁ ଶୁଭାଗଲା ଆଜ୍ଞା କୁହନ୍ତୁ?
ଆପଣଙ୍କୁ କ୍ଲିୟର ପୁରା ମାନେ ପୁରା ଠିକ ଭାବରେ ସଠିକ ଭାବରେ ଶୁଭାଯାଉଛି ତ ମୋ ଭଏସ ଆପଣଙ୍କୁ?
ନିହାତି ଆଜ୍ଞା ଆଜ୍ଞା।
ଆଜ୍ଞା ଆପଣଙ୍କ ଟିକେ କଟି କଟି ଆସିଛି। ଆପଣ ଟିକେ ଝରକା ଆଡ଼କୁ ଆସିୁନାହାନ୍ତି।
ହଁ ହଁ ଆସିଲି।
ଆଜ୍ଞା ଏବେ ଲା ଭଏସ ଆଜ୍ଞା। ଆପଣ କଣ କରୁଛନ୍ତି ଆପଣ କଣ
କୁହ ଘରେ ବସିଛି ଆଉ
ଆଚ୍ଛା ଖାଇଲେ ଆପଣ କଣ ଖାଦ୍ୟ ତ ରାତ୍ରିର ଖାଦ୍ୟ ସରିଗଲାଣି ଆପଣଙ୍କର? କଣ ହେଇଥିଲା ଆପଣଙ୍କର ଖାଦ୍ୟ ଆଜି?
ଅଫିସରେ ଖାଇକି ଆସିଥିଲି। ମୋର ରୁଟି ଆଉ ମଟନ୍ ଝୋଳ।
ଆଚ୍ଛା ଛେଳି ମାଂସ ତର ତରକାରୀ ସହିତ ଆପଣଙ୍କର ରୁଟି ଖାଇଛନ୍ତି।
ଆଜ୍ଞା ଆଉ ଏଠିକି ଆସିଲା ପରେ। ଆମ ଘର ମାଲିକାଣୀ ତାଙ୍କ ଝିଅର ବାହାଘର ସେଥିପାଇଁ ଭଡ଼ାରେ ରହୁଛୁ। ସେଥିପାଇଁ ସିଏ ଆମକୁ ଡାକିଥିଲେ ଖାଇବା ପାଇଁ।
ଆଚ୍ଛା।
ସେଠି ଆଜି ସେଠି ଆମ ମହାପ୍ରସାଦ ଦେଇଥିଲେ।
ମହାପ୍ରସାଦ ଖାଇଛନ୍ତି ଆପଣ ଆପଣଙ୍କର କେତେ ସୌଭାଗ୍ୟର କଥା ଯୋଉଟା କିି ଆପଣ ମହା ପ୍ରସାଦ ଖାଇଛନ୍ତି। ଆମକୁ ଦେଖିବାକୁ ମିଳୁନି। ଆମେ ଭାଗ୍ୟରେ ଥିଲେ ସେ ପ୍ରସାଦ ମିଳିବ। ହୁଁ ଯା ହଉ ଭଲ ଲାଗିଲା ଶୁଣିକି ଆପଣ ମହା ପ୍ରସାଦ ଖାଇଛନ୍ତି ଆମର ସେ ସୌଭାଗ୍ୟ କାହିଁ ଆମେ ପାଉନାହୁଁ।
ମାଉଁସ ତରକାରୀ ଭଲ ଲାଗିଲା ଟିକେ। ଆଉ ରୁମରେ ବସି ହେଲେ ଆପଣଙ୍କୁ ମେସେଜ୍ କରି କଲ କଲି। ଆପଣ କୋଉଠୁ କୋଉଠୁ କହୁଥିଲେ?
ମୁଁ ଭୁବନେଶ୍ଵରରୁୁ କହୁଥିଲି। ଆପଣ କୋଉଠୁ ଫୋନ କରିଥିଲେ?
ବାଲି ଦୁକାନ।
ବାଲିଆ ଦୋକାନ!
ବାଲି ଦୋକାନ।
ବାଲି ଦୋକାନ ସିଏ କୋଉଠି? ହ୍ୟାଲୋ।